ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
କଁ ଖବର।
ଭଲ।
ହଲ।
ହୁଁ।
ଆଉ ତମର ଖାଇବା ପିଆ ସଇଲାଣି?
ହଁ ଖାଇବା ପିଇବା ସରିଲାଣି
କଁ କହିଲ?
କଥା କିଣ ତ?
ତମ ନେଟ୍ୱର୍କ ପ୍ରୋବ୍ଲେମ୍ ହଉଚି ଟିକେ କଥା ବ୍ରେକ୍ ହଉଚି।
ମୋ କଥା ବ୍ରେକ୍ ହଉଚି?
ହଁ ଏବେ ଠିକ୍ ହେଲା।
ହେଲା?
ହଁ, କ ଖାଇଚ?
ମୁଁ?
ହଉ।
ପଖାଳ ପଖାଳ।
ଆଉ କଣ?
ପଖାଳ ସହିତ ଦଳା ଦୁଳି ଆଉ ଆମ ପିଲା ଭଜା ଆଣିଥିଲେ। ଜଣେ ଆଣିଥିଲା ମିଲ୍ ମିରମିକର ଆଳୁ କଷା ସବୁ ମିଶିକି ଖାଇଦେଲୁ ଆଉ।
ହୁଁ ହୁଁ।
ଆଉ ତମେ?
ମୁଁ ଖାଇଚି ଗରମ ଭାତ
ହଁ।
ଭେଣ୍ଡି ତରକାରୀ
ହଁ।
ଆ ବନ୍ଧାକୋବି ମସଲା
ବନ୍ଧାକୋବି ମସଲା?
ଆବେ ବନ୍ଧାକୋବି ଏ ଯୋଉ ମସଲା ଦେଇକି କସନ୍ତିନି।
ହଁ
ଆଉ ସାଲାଟେ ଦଳା ଦଳି
ହଁ।
ଆଉ ସି ସିଝା ସନ୍ତୁଳା ଆଉ କୁନ୍ଦୁରି ଆଳୁ ଭଜା।
ହ
ଏତିକି ଆଉ।
ଆଉ ବର୍ଷା ପାଗରେ କଣ କରୁଛ?
ବର୍ତ୍ତମାନ ବସିଛି ଛାତ ଉପରେ ଆସିକିି ବା।
କଣ କହିଲ?
ଛାତ ଉପରେ ବସିଛ?
ଓହ
ଉପରେ ଖରାଟା।
ନା ନା ଛାଇ ଅଛି। ଗୋଟେ ସାଇଟ ଛାଇ ଅଛି କଣ କହିଲ?
ହ୍ୟାଲୋ।
କୋଉ ସାଇଟ୍ ଟା ଛାଇ ହେଇଛି?
ଏଇ ଯୋଉ ପଟ ସାଇଟ୍ ରେ ଫୁଲ ଗଛ ଲାଗେନି ଆମ ଗୋଲାପ ଫୁଲ ଗଛ ସେପଟ ସାଇଟ୍ ଟା ଛାଇ ଅଛି ବସିଛି।
ହଁ ଯୋଉ ପଟ ଟା ଗୋଲାପ ଫୁଲ ଲାଗିଛି ସେଇ ପଟ ଟା ଛାଇଅଛି।
ହଁ।
ହଉ ଭଲ।
ଆଉ ଗୋଟେ ହଳଦିଆ ଗୋଲାପ ଫୁଲ ଫୁଟିଛି ଭାରୀ ବଢିଆ ଦେଖା ଯାଉଛି।
ହଁ।
ହଁ ଆଉ ପୁଦିନା ଗଛ ଯୋଉ ସବୁ ଲଗେଇଥିଲି ସବୁ ଗୁଡା ବଞ୍ଚିଗଲାଣି।
ଆଛା ତା ସବୁ ତମେ କହିଥିଲ ବୋଲି ସ୍ୱାମୀ ଆଣିକି ନଗେଇଥିଲେ ନା କଣ?
ହଁ।
ଚଲାପଥ।
ଆଉଗୁରା ମନି ପ୍ଲାଣ୍ଟ୍ ଜେଡ୍ ପ୍ଲାଣ୍ଟ୍ ସବୁ ଅଛି। ଖାଲି ଲଗେଇଲେ ହବ ମୁଁ କୋଉ ଦିନ ଗଲେ ଗଛ ଚୋରି କରିକି ଆଣିବି।
ଉଁ।
କଁ କହିଲ?
ତମେ ଗଛ କିଣିକି ଆଣିବ?
ହଁ।
ହଁ ଭଲ। ଓ ଫୋ ଆମେ ତ ଡିଉଟିରେ ଅଛୁ ଆଉ।
ଓହୋ ଘରୁକୁ କେତେବେଳକୁ ଯିବ?
ଘରକୁ ଯିବା ଦଶଟା ବେଳେ ଛୁଟି ହବ ଏଗାରଟା ଭିତରେ ଘରେ ଆଉ।
ଏଗାର ଟା।
ଦଶଟା ବେଳେ ଛୁଟି ହବ।
ହଉ।
ଏଗାରଟା ଭିତରେ ଯାଇ ଘରେ ଆଉ।
ଓହୋ।
ମୁଁ ପା ଏଇ ସାଇଟିକି ଆଇଛି ଏକାଟିଆ ବୋଲି ସାଇଟିକି ଆସିକି କଥା ହଉଛି ତମ ସହିତ।
ଓହୋ ଆଉ।
ଆଉ।
ହଁ କଣ କାମ କଣ?
ବର୍ତ୍ତମାନ ଆମେ କାମରେ ଆସିଚୁ ଫାୟାର ର ଇକୁଉମେଣ୍ଟ ସବୁ ଚେକ୍ କରିବୁ। ମାନେ ଯୋଉ ଯୋଉ ଜିନିଷ ଗୁଡା ସବୁ ସାଇଟ ରେ ଅଛି। ନିଆଁ ଫିଆଁ ଲାଗିଲେ ଯୋଉ ଜିନିଷଟେ ନିଆଁ ଟା ଲିଭାଯିବନି।
ହୁଁ।
ଫାୟାର ର ପାଣି ଲାଇନ ହଉ ତାର ଫାୟାର ସେନ୍ସର ହଉ ସେଗୁଡା ସବୁ ଚେକ କରିବୁ ଆଉ।
ଓହୋ ଭଲ ଆଉ। ଆଉ ଗରମ ହଉଥିବ ପ୍ରବଳ।
ଗରମ ତ ହଉଛି ଗୁଳୁଗୁଳି କିନ୍ତୁ ଆଗ ଭଳିଆ ଆଉ ଗରମ କଣ ଅଛି?
ଓହୋ।
ହାଲକା ଫୁଲକା ରହୁଛି।
ଆଉ ଦେହ ପା ସବୁ ଭଲ ଅଛି।
ହଁ ଦେହ ପା କଣ ଦେହ ପା ସବୁ ଠିକ୍ ଅଛି। ତମର କଣ ହେଇଥିଲା ପା ପିଠିରେ କଣ ହେଲା ଆଉ ଓଷଧ ଫୁଷଧ ଲଗେଇଥିଲ କି।
ଲଗେଇଥିଲା ପାଉଡର।
କି ପାଉଡର ଘମୀର ପାଉଡର।
ହଁ ଆଉ କହୁଛନ୍ତି ମୁଁ କହୁଛନ୍ତି ମୁଁ ରାମ୍ପିଛି ମୁଁ ତ ରାମ୍ପିନି। ହଉ କେବେ ଏତେ ବର୍ଷ ହେଲାଣି ମୁଁ ନଖ ରଖିଲିଣୀ କେବେ ରାମ୍ପିନି ମୁଁ ଏବେ ରାମ୍ପିଦେଲି।
ଏଟା କେମିତି ଗୋଟେ ହେଇଯାଇଛି ରାମ୍ଫି ହେଇଛି ଆଉ।
ରାମ୍ଫି ହେଉନି କଣ ଗୋଟେ ଜାଗା ହେଇଛି କି ବହୁତ ଜାଗା ହେଇଛି। କଣ ହେଲେ ମୋ ବେକଟା ସେ ଜାଗାଟା କାଟୁଛି।
ହେ ଜାଗାଟା ଏମିତି ରାମ୍ଫି ଦେବି ଏଡେ ଜୋରରେ ଜାଣି ପାରିବିନି ମୁଁ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ କଣ କଥା ଶୁଭୁଛି?
ଶୁଭିଲା।
ହଁ
ମୁଁ କହିଲି, ଏକ ରେ କୋଉ ପୋକ ଜୋକ ଚଢୁଥାଉ। ଯାହା ଦ୍ଵାରା ଏମିତି ହେଇଛି ନହେଲେ କୋଉଠି ରାମ୍ପି ହେଇଥାଉ।
ରାମ୍ପି ହେଇନି କୋଉଠି ପୋକ ସେ ଜୋକ କଣ ଚଢିଯାଇଛି।
କାରଣ ସେଟା ରମ୍ଫା -ରମ୍ପା ଚିହ୍ନ ଭଳିଆ ଦୁସୁଚି ନା।
ହଁ, ପୋକ ଜୋକ ଚଢିଥିବ। ନହେଲେ ମୋ ମାଳି ରଗୁଡ଼ିଲେ ବି ଏମିତି ହବନି।
ମାଳି ରୋଗୁଡିନେ ଏମିତି ଶିଧାରେ କାହିଁ ହବ।
ହଁ। ଦେଖ ଦେଖ ଟିକେ ଦେହପାର ଯତ୍ନ ନିଅ। ବୁଝିଲ।
ଓହୋ।
ଦେହ ପାଅର ଟିକେ ଯତ୍ନ ନିଅ।
ହୁଁ। ବସିଥିଲୁ ତଳେ। ରୋଷେଇ ବା କହିଲି ଭେଣ୍ଡି ଆସିଲି। ସେଆ ଭେଣ୍ଡି ତରକାରୀ କରିଛି ଆଉ ବନ୍ଧାକୋବି ମସଲା କରଚି ଆଉ ସାଲାଡ କରିଥିଲୁ। ବୋଉଙ୍କର ମୋର ଖାଇଦେଲୁ। ବୋଉ ତାଙ୍କର ପୋଡ଼ା ପୋଡ଼ି ଚକଟା କରିଥିଲେ।
ହଉ ଆଉ ଯୋଉ ତମେ ତମେ କଣ ପୋଡ଼ାପୋଡିି଼ ଚକଟା ଖାଇଲନି କି?
ହଁ, ଆଉ ଯୋଉ କଣ କହିଲି? କଣ ଗୋଟେ କହୁଥିଲି ମଁ ହଁ ଖରା ବେଳେ ଶୋଇନ କଣ ପାଇଁ?
ଶୋଇନି ହିନ୍ଦୀ। ଖାଇକି ଆସିକି ବାହାରେ ବସିଥିଲୁ ସମସ୍ତେ।
ଆମେ ରାତିରେ ସକାଳୁ ତ ବସନ
ଯଥା ଶୁବୁନି ତମ କଥା।
ଶୁଭିଲା?
କଣ କହିଲୁ?
ମୁଁ କହିଲି ଶୋଇଲେ ସିନା ସକାଳୁ ଉଠିବ ପୁଣି ସକାଳୁ ଯଦି ଏ ମାନେ ରାତିରେ ଲେଟରେ ଶୋଇବ। ରାତିରେ ତ ଲେଟ ରେ ଶୋଇ ଶୋଇବ ତମ ସ୍ୱାମୀ ଯାଇଁ ପହଞ୍ଚିଯିବ ଲେଟ ରେ। ଖାଇ ପିଇକି ଶୋଉ ଶୋଉ ଲେଟ୍ ନିଦ ଠିକ ହବନି ନା ତେଣୁକରି ସେଇ ଯେତେବେଳେ ରାତିରେ ଟିକେ ଶୋଇବା ଇଏ ହଉଛି ଗାଧୁଆ ବେଳେ ଦି ତିନି ଘଣ୍ଟାଶୋଇ ପଡି଼ଲେ ନିଦଟା ମେକଅ୍ ହେଇଯାନ୍ତା।
ମୁଁ ଶୋଏନି ଗରମ ହଉଛି ବି ଲାଇନ୍ ବି ରହୁନି ଶୋଇବି କଣ?
ଗରମ କାଇଁକି ଏତେ ଗରମ ନାହିଁ ନା।
ମୁଁ ଆସେ ବାରିପଟରୁ ଜାଇକି?
ସେ ଗରମ
ଆଉ। ତମର ସବୁ ଭଲ ତମ ଦେହ ପା ସବୁ ଭଲ?
ହଁ ସେମିତି ଚାଲିଚି ଆଉ।
ଭଲ ଆଉ କଣ?
ଯଉ ସବୁ ଧାନ ତଳା ପକେଇଲେଣି।
ଧାନ ପକେଇଲେଣି?
ପାଣି କଣ ଦେଖାଯାଉଛି। ଆମର ମୁଁ ଯାଣିନି କିଏ ଦବ।
ହଁ ପକେଇବ ଆଉ।
ଆଉ, ରାତିପାଇଁ
ରାତି ପାଇଁ କଣ ଖାଇବା ପ୍ଲାନ ଅଛି?
ରାତି ପାଇଁ ରୁଟି କରିବା ସ୍ଵାମୀଙ୍କ ପାଇଁ ସବୁତ ଅଛି ଆଉ ଭାତ ବି ରଖିଦେଇଛୁ।
ଖାଲି ଯାହା ରୁଟି ହବ ବୋଉଙ୍ଗର ମୋର ଖାଇବାପାଇଁ।
ଦେଖିବ ତମର ଟିକେ ଯୋଉ ଜିନିଷ ଟା ତମର ହେଇଚି
ହଉ, ହୁଁ।
ସେ ଟିକେ ଦେଖିକି ଯତ୍ନ ନବ ହେଲା।
ହଉ ନବା ଆଉ ଗଛରେ ଗୋଟେ ଆମ୍ବ ଅଛି ପୁରା ପାଚି ଯାଇଛି। ଗୋଟିିଏ ଆମ୍ବ ଅଛି।
ଗୋଟେ?
ହଁ।
ଗୋଟେ ଆମ୍ବ ଅଛି ଯଦି ଏଟା ଲା-ଲାଷ୍ଟ୍ ଆମ୍ବ।
ହଁ ପୁରା ହଳଦିଆ।
ପୁରା ହଳଦିଆ ପଡିଯାଇଛି। ସେଇଟା ହେଲା ଗୋଟେ ଆମ୍ବ ଯୋଉଟା ଲାଷ୍ଟ୍ ଆମ୍ବଟା ମାନେ ବଢିଆ ମିଠା ଲାଗିବ।
ଚଢେଇ ମାନେ ତାଙ୍କୁ ବୋଧେ ଦେଖି ନାହାନ୍ତି। ନୁହଁ ସାରନ୍ତେଣି।
ହଁ -ଅଁ।
ଭଲ।
ଦିପକ୍ ସାଙ୍ଗାନେ ଖାଇ ସାରନ୍ତେଣି ଏତଳୁ ନା
ହଁ ପା ପୁରା ହଳଦିଆ ଦେଖା ଖାଉଛି।
ଆଉ ତମ କଲିମି ଗଛରେ ଆଉ ଆମ୍ବ ଅଛି ନା?
ହଁ କଲିମି ଗଛରେ ଅଛି ଆହୁରି ଆମ୍ବ, କେତେଟା ଆମ୍ବ ଖଣ୍ଡିଆ ଅଛି, କଞ୍ଚା ଅଛି କେତେ
ହଁ ଖଣ୍ଡିଆ ଗୁଡା ସବୁ ଖାଇଦଉଥିବେ ମୂଷା ଫୁଷା ଆଉ
ମୂଷା କି ଚଢେଇ ବି ଖାଉନଥିବେ କି
ହଁ ସେଇ ମୂଷା ଚଢେଇକି ଖାଇଦଉଥିବେ ଆଉ ତାପରେ ସେଇ ଆମ୍ବଟା କଲିମି ଆମ୍ବଟା ପାଚୁ ପାଚୁ ଲେଟ୍ ପାଚିଲା ବେଳକୁ ବର୍ଷା ହବ ବର୍ଷାରେ ବେଳକୁ ସେଆଡୁ ପୋକ ଲାଗିିଯିବେ।
ଓହୋ ଆମ ଗଛ ଆମ୍ବ ବି
ଫାଙ୍କା ହେଇକି, ଫାଙ୍କା ହେଇକି କଲ୍ କରିବି ଆଉ ଆ
ହଉ ହଉ ତା, ହଉ